ହ୍ୟାଲୋ
ହଁ
ଓହୋ ଶୁଣାଗଲା ଶୁଣାଗଲା।
ଆଉ ପୁଅ ପୁଅ କଣ କରୁଛି?
ନାଇ ଶୋଇନି ବସିଥିଲି ଆଉ।
ହ ହ ଦିନରେ।
ଆଉଠେ
ଶୋଇପଡଥିଲ ଦିନରେ ଶୋଇପଡୁଥିଲ କି?
ହଉଛି ପୁଅ ଶୀଘ୍ର ଶୋଇକି ଉଠି ପିଲା ସକାଳୁ।
ଓହୋ ହୋ। ଓ।
ଆଉ ଥରେ ସେ ଶୋଇକି ଉଠିଲା ଆଉ ଶୋଇବନି ଜମା।
ହୁଁ ହୁଁ ସେ ପା ଛୁଆଙ୍କର ଟାଇମ ଏପଟ ସେପଟ ହେଲେ ଆଉ ଶୋଇହବନି। ଏ ମୁଁ ବି ସେ ଶୋଇ ଥିଲି। ମୁଁ ବି ସେ ଶୋଇଥିଲି ଟିକେ ସମୟ ଶୋଇଛି ଭଣଜା ଆସିଛନ୍ତି। ସେ ଏପଟ ସେପଟ ହେଲେ ଯାଉ ନିଦ ଭାଙ୍ଗିଗଲା ଆଉ ଶୋଇ ହେଲାନି। ଥରେ ଭାଙ୍ଗିଲେ ଆଉ ଶୋଇ ହଉଛି କି?
ନାଇଁ ଆଉ ହବନାଇଁ ତାପରେ ଟିକେ ଯଦି ଶୋଇକି ଅଧା ଶୋଇ ମୋର ମୁଣ୍ଡ ବିନ୍ଧିବ ଫାଳେ।
ହଁ ହଁ ହଁ ମୋର ବି ସେୟଁ ବହୁତ ଜୋର ଏଇ ଜିନିଷ ଗୁଡା ଆଉଥରେ ଶୋଇବନି ଯଦି ରାତି ଯାକେ ବନ୍ଧା ହେଉଥିବ ମୁଣ୍ଡ।
ହଁ ମୁଁ ଚା ଫ ତାପରେ ଅଧା ଶୋଇଥିବ କି ଛୁଆ ଶୋଇଦବନି ସେଡୁ ରାଗ ଚିଡିବ।
ହୁଁ ହୁଁ ହଁ।
ଆଛୁଆ ତ ଥରେ ଉଠିଲେ ଆଉ ଶୋଇବେନି କି ଶୋଇଦେବେନି। ଆଉ ଖାଇସାରିଲା ପରେ ଟିକେ ନି ତ ଆସିବ ଦିନ ସାରା କାମ ଖାଇସାରିଲା ପରେ ଟିକେ କି ନିଦ ଆଇିଲା ବେଳକୁ ଆଉ ଶୁଆ ଶୋଇ ଦେବନି ଭାରି ଚିଡି ଚିଡା ଲାଗେ।
ହଁ ମୋ ଝିଅର ବିି ଦେହ ଭଲ ନାଇଁ, ଆଜି କାଲି ସବୁ ଭୋରୁ ଜର ଆସିଥିଲା ତାକୁ ଟିକେ ନେଇଥିଲି। ନଣନ୍ଦ ଘରକୁ ପୁରା ବହୁତ ବାଟ ଦିଇଶହ ତିରିଶ କିଲୋମିଟର।
ହଁ ହଁ।
ସେଆ ହଉତ ଦେହ ଖରାପ ହେଇଗଲା ପୁରା।
ହଁ ଝିଅ ଜର କମିଛି?
ହୁଁ ଜର ଟିକେ ଛାଡିଛି କିନ୍ତୁ ବାନ୍ତି ହଉଛି।
ଛୋଟ ଛୁଆଙ୍କର ଏଇଟା ହିଁ ଡର ମୋ ପୁଅ ଦେହ ଖରାପ ହେଲେ ଏଇଟା ଡର ଦିଦ ଜର ଥଣ୍ଡା ତ ହବ ତା ସାଙ୍ଗରେ ବାନ୍ତି।
ହଁମ ବାନ୍ତି ମାନେ ପୁରା ଯାହା ଖାଉଛି ବାନ୍ତି ଯାହା ଖାଉଛି ବାନ୍ତି ହେଇଯାଉଛି।
ଛୋଟ ଛୁଆ ନା ବାନ୍ତି କଲେ ବେଶୀ ୱିକ ହେଇଯିବେ।
ହୁଁ ହୁଁ ହୁଁ ମୁଁ ଯାନିନି। ଓହୋ କାଲି ଦିନ ସାରା କିଛି ଖାଇନି।
ହଁ ତା।
ସେ ଜମାଦିନ ସାରା କିଛି ଖାାଇନି।
ଛୁଆ ଖାଇବେନି କି ମନ ଭଲ ଲାଗିବନି ଆମେ ବି ଖାଇ ପାରିବାନି।
ହଁ ପାଇଲେ? ହ ହଁ ଟାଇମ ଲାଗିବ ତିରିସ ଦିନ। ତାର ପ୍ରକୃତ ରେ ଟିକେ ବୃଷ୍ଟି ହେଇ ଯାଇଥିଲା ଚାରି ପାଞ୍ଚ ଦିନ ପୂର୍ବରୁ। ସେବେଠୁ ତା ଦେହ ଖରାପ ହେଇ ଚାଲଚି ଯେ ହେଇଚା
ପ୍ରାଏ ଛୁଆ ଯୋଉ ପର୍ଯ୍ୟନ୍ତ ବର୍ଷେ ଦିଇ ବର୍ଷର ତେ ହେଇନ ଥିବେ ଦିଇ ବର୍ଷ ତିନି ବର୍ଷର ବର୍ଷ ଭିତରେ ଯାହା ଦେହ ଖରାପ ହେଇଚି ଛୁଆ ପୁରା ଝଡି
ସବୁ ମା ଟିକେ ଯଦି ମାନେ ବୋହୁତ ପତଳା ଟିକେ ଠିକ୍ ହେଲା ବେଳକୁ ଟିକେ ଜଷ୍ଟ ପଡିଯିବ ପୁଣି ଦେହ ଖରାପ ରେ।
ହଁ ପୁଅ ଟେ ବି ମୋ ପରେ ସେଇ ଟାଇପ୍ ର ସୋଇଥିଲା। ତାର ଟିକେ ଯଦି ଟିକେ ବଡି ନେଇ ଆସିବ ଦେହ ହୁଁ ସାଙ୍ଗେ ସାଙ୍ଗେ ତ ଦେହ ଖରାପ ହବ ଡରୁ କି ସେ ଥଣ୍ଡା ଜର ହୋଉ ଇନଫେକ୍ସନ ହୋଉ ଯୁଆଡୁ ଗୋଟେ ହେଲେ ବାହାରିବ ପୁଣି ଝଡିଯିବ। ହଁ ହଁ।
ତତେ ମନ୍ଦିରକୁ ପଳେଇଥିଲୁ ସେଠି ସେ ଏମିତି ହେଲା ଯେ ସମସ୍ତେ ଦେଖିଲେ ସେଇଠୁ ତ ପୁରା ତାହା ଦେହ ଖରାପ ହେଇଯାଇଚି ଆଉ।
ଛୋଟ ଛୁଆ ଦୃଷ୍ଟି ଜଲଦି ଲାଗିଯିବ।
ହଁ ହେ ଦିନ ବି ପୁରା ଅବସ୍ଥା ଖରାପ୍ ହେଇଯାଇଚି।
ହଁ ମୁଁ ପୁଅରେ ସେମିତି ହୁଏ ଆସିବା କୁଆଡେ ନେଇଯାଇଥିବ ଟିକେ ଆସିବତ ବାନ୍ତି ହବ ଖାଇବନି କାନ୍ଦିବ ଯେ ସୋ ସମ୍ଭାଳି ହବନି।
କାଲି ବା କାଲି ଦେଢ ଘଣ୍ଟା ଖାଲି ଚିଲେଇ ଚିଲେଇ କାନ୍ଦିଚି କିଛି ଖାଇଲାନି କାନ୍ଦିଚି ଯେ କାନ୍ଦିଚି। ଜମା ବନ୍ଦ ହେଲାନି ଏତେଯୋରେ।
ହଁମ ଜମା ହବନି କାନ୍ଦିବେ ଛୁଆର ନା ରାତି ଦିନରେ ରାତିରେ ଶୋଇଦେବେନି ତାପରେ ସେ ଖାଇବେନି ଯାହା ପାଣି ଟିକେ ଦବୁ ଯଦି ବାନ୍ତି। ଠିକ୍ ଅଛି ଡରି ଛିକି କହି ପାରିବିନି ମୁଁ ଏମିତି ହବ କ
ମୁଁ କହିଲି ଯିବା ଆସିବା ପୁରା ସାଢେ ଚାରିଶହ କିଲୋମିଟର ଯିବ ପୁରା ଅ ଅ ବସ୍ତା ଖରାପ୍ ହେଇଯାଇଚି ତା କୋବି ବିରକ୍ତ ଲାଗୁଚି ନା।
ହଁ।
ଇଏ ପୁରା ଇଡିଟେଡ୍ ହେଇଯାଇଚି।
ଏତେ ବାଟ ମେଡିକାଲ ନେଲଯେ ପାଖରେ ମେଡିକାଲ ନହିଁ କି?
ନାଇଁ ଏତେ ବାଟ ନାଇଁ ମୋ ନଣନ୍ଦ ଘରକୁ ପଳେଇଥିଲି ଏତେ ବାଟ।
ଓହୋ।
ସେ ସାଢେ ଚାରଶହ କିଲୋମଟର ଆଉ ସେଥିପାଇଁ ମୁଁ ମିସ୍ତ୍ରୀ ପ୍ରୋବ୍ଲେମ୍ ହେଉଛି। ଆଜି ସକାଳୁ ମେଡିକାଲ ନେଇଥିଲେ ପାଖରେ। ମେଡିକାଲ ନେଇଥିଲି ଦେଖେଇକି ଆଣିଲି ଆଉ।
ଓ ହୋ।
ଆଜି ଜର କମି ଯାଇଚି ହେଲେ ଜର ଥଣ୍ଡ ବାନ୍ତି ଟା ଆୟାର ଟିକେ କୁ ବାନ୍ତି ଆାର ଯୋଉ ଜର ନାହିଁ ଆଜିକାଲି ବାନ୍ତି
ଦୃଷ୍ଟିଆ ହେଲେ ଛୁଆ ପୁରାା ବାନ୍ତି କରିବେ।
ହୁଁ।
ୁ ଆଉ କଣ ଖାଇଥିଲେ ଆଜି?
ଆମର ସବୁ ପରିବା ପକେଇକି ବେସର ଦେଇକି ଭଜା ହୁଏନି? ବେଶର ଅମା ଭାତଡ଼ାଲାମା ବହୁ ଆଛା ସାଲଟ ଆମ୍ବ ଆଉ ତମେ କଣ କରିଥିଲ?
ଆଜି ଆମର ହେଇଥିଲା ହୋଉଚି କଦଳୀ ଆଳୁ ଭଜା ଶାଗ ଭଜା।
ଆଉ ଭେଣ୍ଡି ମୁଁ ଭାଜିଥିଲି ଡାଲମା
ହୁଁ ଓହୋ କେତେବେଳେ ସର ଯାଉଛି ରୋଷଇ ଦଶଟା ଏଗାରଟା ଏଳକୁ?
ହଁ!
ଆଉ ଟିଫିନ ଖାଉନଥିବ, ନା କଣ ଖାଉଛ?
ନାଁ ସକାଳେ ଆମର ସମସ୍ତେ ଜଳଖିଆ ଖାଆନ୍ତି ଖାଲି ମୁଁ ଖାଏନି! ସକାଳୁ ଯାହା ଛ ଛତୁଆ ହଉ ଚୁଡ଼ାଗୁଣ୍ଡ ହଉ ଜାହା ଟିକେ ଖାଇ ଦେଇଥାଏ ଆମ ସମସ୍ତେ ଜଳି ଖାଆନ୍ତି ଉପମା ଘରିକା ବରା, ଇଟିଲି
ଆମର ବି ଖାନ୍ତି କିନ୍ତୁ ଏଗାରାଟା ସାଢେ ଏଗାରଟାରେ ଯୋଉ ଖାଉଥିଲ ସକାଳୁ ଖାଇଲେ ଇଚ୍ଛା ହବନି!
ହଁ, ନାଇ ଏଗାରଟା ସାଢ଼େ ଏଗାରଟା ଟା ନୁହେଁ ଆମର ଦଶଟା ସୁଦ୍ଧା ରୋଷେଇ ସରିଯାଏ ଏଗାରଟା ସୁଦ୍ଧା ତାପରେ ଏ ଯେ କାମ କରି ବାରଟା, ଖାଇବେ ଆଉ!
ହଉ!
ସମସ୍ତେ ଅଳ୍ପ ଅଳ୍ପ ଖାଆନ୍ତି ନା ଜଳଖିଆ ମାନେ ଏମିତି ଅଧିକ! ଖାଇବେନି ସମସ୍ତେ ଅଳ୍ପ ଅଳ୍ପ ଟିକେ ହଁ ହଁ! ସମସ୍ତେ ଦିଟା ତିନିଟା ଏମିତି ଟିକେ ଟିକେ ଖାଇଥିବେ ତ ସାଙ୍ଗେ ସାଙ୍ଗେ ଭୋକ ଲାଗିବ ଏଗାରଟା ବାରଟା ବେଳକୁ
ତା ପରେ କାମ ସାରିକି ଗାଧୁଆ ପାଧୁଆ
କରି ବାରଟା ବେଳେ ଖାଇକି ଯାଆନ୍ତି!
କଣ କହିଲେ, ନା, ସିଏ ତ ସକାଳୁ ପଳାନ୍ତି ଖାଇକି! ଜା ହଏ ହଁ, ସେ ଭାତ! ଭାତ ହଉ ଜଳଖିଆ ହଉ ଯାହା ସକାଳୁ ଖାଇବା କଥା ସେ ଖାଇ ଦିଅନ୍ତି ଯୋଉଠି ମା ମାନେ ହଉଛି ତାପରେ ଖରା ବେଳକୁ ସେ ତାଙ୍କର ସେଠି ଖାଆନ୍ତି!
ହୁଁ, ହଁ, ହଉ!
ଖାଲି ପାପା ଘରେ ଯୋଉଦିନ ରହନ୍ତି ଶୀଘ୍ର କରାଯାଏ ଖାଇବା ସେ ତାଙ୍କର ଖାଇଦେଲେ ନହେଲେ ଆମ ମା ପୁଅ ଙ୍କର ସକାଳୁ ଯାହାେଲେ ଟିକେ ଖାଇ ଦେଇଥିବୁ ତାପରେ ତାକୁ ନେଇକି
ହୁଁ! ଛତୁଆ ଖାଉଛି ନା ନାଇଁ ପୁଅ? ଛତୁଆ ଖାଉଛି ତ?
ହଉଛି ଗାଧୁ ଦେଇିକି ଆଉ କିଛି ଖାଏନି।
ପୁଅ ଛତୁଆ ଖାଉଛନ୍ତି ନା ନାଇଁ?
ଭାତ!
ହଁ, ମୁଁ କହିଲି ପୁଅ, ପୁଅ ଛତୁଆ ଖାଉଛନ୍ତି ନା ନାଇଁ?
ହୁଁ, ପୁଅ ଖାଏ!
ହୁଁ, ମୁଁ ବି ମୋ ଝିଅକୁ ବି ସେଇଆ ଛତୁଆ ଟା ଦଉଛି!
ମତାଥା
ହଁ, ଏଟା ଟିକେ ମାନେ ଅଧିକ ଟାଇମ୍ ରହିବ! ହଁ, ସବୁ ଘରେ ବନେଇ ଦଉଛି! କିଏ ଗୋଟେ ଡାକିଲା ହଁ, ହଁ!
ସେଇଟା ନ ହେଲେ ବି
ହଁ, ସେଇଆ ସେଇଗୁଡା ଥିଲେ ଭଲ। ମୁଁ ବି ସେଇଆ ଝାଡା ହେଲେ ଚୁଡା ଗୁଣ୍ଡ ଦେଇଦେବି।
ହଁ, ବହୁତ ବଢିଆ।
ହୁଁ, ହୁଁ। ମତେ ଯାହା ହେଲେ ଖାଲି ବାନ୍ତି ଅ ଅ କରିବ।
ହୁଁ।
ଯାହା ମାନେ ସେ ତାର ଅଭ୍ୟାସ ହେଇଯାଇଚି, ମାନେ ଗିନା ଧରିକି ଆସିବ ସେ ଖାଲି ବାନ୍ତି ଆଣିବ।
ବି
ତା ଅଭ୍ୟାସ କେନ୍ତିଆ।
ଛୋଟ ଛୁଆ ବାନ୍ତି ହେଲେ ସେ କିଛି ମାନେ ମୋ ପୁଅ ର ସେମିତି ବାନ୍ତି ହେଲେ ସେ । ଖାଇବନି, ଏମିତି ଗ୍ଲୁକୋଜ୍ ପାଣି ଟିକେ ଗୋଲେଇକି ପେଇ ଦେଲେ ବି ବାନ୍ତି।
କାଲି ପା ଦିଟା ତିନିଟା ବେଳେ ଦି ତିନି ଚାମଚ ଡାଲି ଖାଇଥିଲା ଯେ ଆସିକି ସାଢେ ନଅଟା ବେଳେ ଘରେ ଖାଇଲା।
ଏ
ପୁରା ହଇରାଣ ହେଇଗଲୁ। ଯାଇନଥାନ୍ତି, ନଣନ୍ଦ ଙ୍ଗର ଘର ପ୍ରତିଷ୍ଠା ହେଇଚି ଯାଇନଥିଲି ତ। ସେଥିପାଇଁ ବାଧ୍ୟରେ ପଳେଇଲି। କାର ଯାଉଥିଲା ମୋ ଶାଶୁ ଶଶୁର ଯାଉଥିଲେ ସେଥିପାଇଁ ପଳେଇଲି।
ଛୁଆର ଜର ଚାରିଟା ରାତିରୁ ହେଲାଣି ନା।
ହଁ ହଁ। ହୁଁ। ଛୋଟ ଛୁଆଙ୍କ ଦେହ ଖରାପ ହେଲେ ଆଉ କୋଉଠି ରହିବା ପାଇଁ ଇଚ୍ଛା ହବନି କି କିଛି ନାଇଁ।
କାର୍ ରେ ଗଲା ଆମକୁ ବି ରକ୍ତ ଲାଗିଲା ବହୁତ।
ହଁ।
ସିଏ ଗୋଟେ ଶୋଇବନି ଜମା ଚିଡଚିଡି ହେଇକି ଖାଲି ବିରକ୍ତିଆ ହେଇକିନା ଗଲା।
ହଁ ଛୋଟ ଛୁଆ ଦେହ ଖରାପ ଆଉ ସେ ତାର ଚିଡଚିଡି ହବା, କହିଲେ କଣ ହବ।
ପୁଅ ବି ସେମିତି ହୁଏ ଯେ ମୂ ରାତି ରାତି ଅନିଦ୍ରା ହୁଏ। ଚିଡ଼ିଚିଡ଼ିଆ ତ ଲାଗେ ରାଗ ବି ଲାଗେ ହେଲେ ଛୋଟ ଛୁଆ କଣ କରିବୁ।
ହୁଁ। ସିଏ ହଗିସ୍ ଯୋଉ ପିନ୍ଧିକି ଶୁଆଇଦିଏ ତାକୁ। ସେ ମୁତିଦେଲା। ହଁ ହଁ ଆଜ୍ଞା ହଁ ହଁ। ହଉ ମୁଁ ଆଉଥରେ ଫୋନ୍ କରୁଚି ହେଲା।
ହଁ।